ଚୈତ୍ର ପୂର୍ଣ୍ଣିମା!
ହଁ! ଚୈତ୍ର ପୂର୍ଣ୍ଣିମା!
ହଁ!
ଚୈତ୍ର ପୂର୍ଣ୍ଣିମା, ମାସର ଶେଷ ପୂର୍ଣ୍ଣିମା! ଅ ଯୋଉଟା କି ଚୈତ୍ର ପୂର୍ଣ୍ଣିମା ମାନେ ହଉଛି ଓଡିଆ ପଞ୍ଜିକା ଅନୁସାରେ ବର୍ଷର ଶେଷ ପୂର୍ଣ୍ଣିମା! ଚୈତ୍ର ମାସ ଶୁକ୍ଳ ପକ୍ଷ ପୂର୍ଣ୍ଣିମା ତିଥିରେ ପଡେ। ଏଇଟା ଗରମ ଆରମ୍ଭ ହେବାର ସଂଙ୍କେତ ବି।
ଓଡିଶାରେ ଯୋଉ ଚୈତ୍ର ପୂର୍ଣ୍ଣିମା, ତାର ମୁଖ୍ୟ କଥା ଥାଏ? ଏମିତି ଧୂଳି ପୂର୍ଣ୍ଣିମା ନାମରେ ବି ଚୈତ୍ର ପୂର୍ଣ୍ଣିମାଟା ପ୍ରସିଦ୍ଧ ବି ମନାଯାଏ। ଚୈତ୍ର ପୂର୍ଣ୍ଣିମାକୁ ଗାଁ ଲୋକେ ଧୂଳି ପୂର୍ଣ୍ଣିମା ବି କୁହନ୍ତି। ଏଇ ଦିନ ହୋଲି ପରି ଅବିର ଧୂଳି ବି ଖେଳ ହୁଏ। ରଙ୍ଗ ଖେଳର ଶେଷ ଦିନ ଭଳି ମନାନ୍ତି। ପିଲାମାନେ ପାଣି ଆଉ ରଙ୍ଗ ପିଚିିକାଳି ନେଇକି ଖେଳନ୍ତି।
ହଁ। ହଁ ମା ଚୈତ୍ର ପୂର୍ଣ୍ଣିମାରେ ମା ମଙ୍ଗଳାଙ୍କୁ ପୂଜା କରାଯାଏ। ଆ ସବୁଠୁ ପ୍ରସିଦ୍ଧ ଥାଏ କାକଟପୁରରେ। ଆ ଯୋଉଟା କିି କାକଟପୁର ମା ମଙ୍ଗଳା ମନ୍ଦିରରେ ଚୈତ୍ର ପୂର୍ଣ୍ଣିମାର ବଡ ପର୍ବ ହୋଇଥାଏ, ଆଉ ଲକ୍ଷ ଲକ୍ଷ ଭକ୍ତ ମଧ୍ୟ ସେଠାକୁ ଆସନ୍ତି। ମା ଙ୍କୁ ସ୍ଵତନ୍ତ୍ର ବେଶ କରାଯାଏ, ଆଉ ଚୈତ୍ର ମେଳା ବି ବସେ ଗାଁରେ ବି ମେଳାର ମଜା ହିଁ କିଛି ଅଲଗା।
ଚୈତ୍ର ପୂର୍ଣ୍ଣିମାରେ ବି ହନୁମାନ ଜୟନ୍ତୀ ବି ପଡେ, ଅନେକ ବର୍ଷ ଚୈତ୍ର ପୂର୍ଣ୍ଣିମା ଦିନ ହନୁମାନ ଜୟନ୍ତିି ବି ପଡିଥାଏ। ସେଦିନ ସମସ୍ତ ହନୁମାନ ମନ୍ଦିରରେ ସ୍ୱତନ୍ତ୍ର ଭାବେ ପୂଜା କରାଯାଏ ହନୁମାନଙ୍କୁ ଭକ୍ତମାନେ ବି ଉପବାସ ରଖି ହନୁମାନଙ୍କୁ ପୂଜା କରନ୍ତି ହନୁ ମାନ ଚାଳିଶ ମଧ୍ୟ ପାଠ କରନ୍ତି। ର ଆଉ ବୁଟ ଡାଲି ବି ଭୋଗ ଲାଗେ ପାଖରେ।
ଅ ଚୈତ୍ର ପୂର୍ଣ୍ଣିମା ଦିନ ଚାଷ ଆଉ ପ୍ରକୃତି ସହ ଗୋଟେ ସମ୍ପର୍କ ଯୋଡି ହୁଏ। ଯେମିତି କିି ରବି ଫସଲ କଟା ସରେ ଯଉଟା କିି ଚୈତ୍ର ପୂର୍ଣ୍ଣିମା ବେଳକୁ ଗହମ ସୋରିଷ ଫସଲ କଟା ସରିଯାଏ। ଆଉ ଚାଷୀ ମାନେ ନୂଆ ଫସଲ ପାଇଁ ପୂଜା କରନ୍ତି। ଗରମର ଆରମ୍ଭ ମଧ୍ୟ ସେଇ ଦିନଠୁ ହୋଇଥାଏ। ଏଇ ଦିନରୁ ଖରା ତେଜ ହୁଏ ମାନେ ଅଧିକ ହୁଏ। ତେଣୁ ବେଲପଣା ଚନ୍ଦନ ଲଗେଇବା ଆରମ୍ଭ ହୋଇଯାଏ।
ଚୈତ୍ର ପୁର୍ଣିମା ରେ ବି ଘରେ ଘରେ ଉପବାସ ବି ମହିଳାମାନେ ରଖନ୍ତି। ଏମିତି ମା ଲକ୍ଷ୍ମୀ ଆ କିଏ ମଙ୍ଗଳାଙ୍କ ପାଇଁ ଉପସ ରଖନ୍ତି। ସନ୍ଧ୍ୟାରେ ପୂଜା କରି ପ୍ରସାଦ ବି କରନ୍ତି ତାକୁ ବି ଖାଆନ୍ତି। ଚାଉଳ ବି ଘରେ ଗରିବ ଲୋକଙ୍କୁ ଚାଉଳ ଲୁଣ ଡାଲି ଏସବୁ ଶସ୍ୟ କେତେ ଜିନିଷ ଦାନା କରନ୍ତି ଦାନ କଲେ ବି ବିଶେଷ ପୁଣ୍ୟ ମିଳେ ବୋଲି ବିଶ୍ଵାସ ଅଛି। ଆଉ ଚନ୍ଦ୍ରଙ୍କୁ ବି ପୂଜା କରନ୍ତି। ରାତିରେ ପୂର୍ଣ୍ଣଚନ୍ଦ୍ରକୁ ଅର୍କ୍ଷ ଦେଇ ନମସ୍କାର କରନ୍ତି। ଶୀତଳ ଚନ୍ଦ୍ରକିରଣରେ ବସି ପାାୟସ ଖାଇବାର ପରମ୍ପରା ବି ଥାଏ। ଚୈତ୍ର ମାସରେ।
ହଁ ତାର ଖାଦ୍ୟ ବି ପରମ୍ପରା ଥାଏ ଚୈତ୍ର ପୂର୍ଣ୍ଣିମାରେ। ଯେମିତି କି ଘରେ ଖିରି ପାଏସ ଆଉ ମାଲପୁଆ ବନେ ବେଲ ପଣା ପିଇବା ଆରମ୍ଭ ହୁଏ। ଗରମ ପାଇଁ କଞ୍ଚା ଆମ୍ବ ପଣା ବି କରନ୍ତି ଅ ମାନେ ବେଲରେ ଉପରେ ବି ପଣା କରାଯାଏ ଆଉ କଞ୍ଚା ଆମ୍ବରେ ବି ପଣା କରନ୍ତି। ଯୋଉଟା କି ଅ ଖ ଖଟା ବି ଲାଗେନି ଆମ୍ବପଣା କରାଯାଏ ଯୋଉଟା ଖଟା ଲାଗେନି କିନ୍ତୁ ଭଲ ବି ଲାଗେ।
ଚୈତ୍ର ପୂର୍ଣ୍ଣିମାକୁ ବି ମାସର ଶେଷ ବୋଲି ବି ମାନନ୍ତି। ବୈଶାଖ ମାନେ ଆରମ୍ଭ ଚୈତ୍ର ମାନେ ସେଷ। ତେଣୁ ପୁରୁଣା ରାଗ ଦୋଷ ଭୁଲିଯାଇ ନୂଆ ବର୍ଷକୁ ସ୍ବାଗତ କରିବାର ସମୟ ବି ଆକୁ କୁହାଯାଏ। ଖେଳ ମଧ୍ୟ ଏଇ କଥାକୁ ବି କୁହନ୍ତି ସମସ୍ତେ ସମାନ ରଙ୍ଗରେ ସବୁ ହେତି ମଜି ବି ଯାଆନ୍ତି।
ହଁ ଚନ୍ଦ୍ର ହ ଚ ଚୁତ୍ର ପୂର୍ଣ୍ଣିମା ପରେ ଆସେ ପଣା ସଂକ୍ରାନ୍ତି। ଓଡିଆ ର ନୂତନ ବର୍ଷର ଆରମ୍ଭ ଅଛି ଯୋଉଟା କି ପଣା ସଂକ୍ରାନ୍ତି। ମାନେ କଣ ସଂକ୍ରାନ୍ତି ତାପରେ ପଡେ ଆଉ। ମା ମଙ୍ଗଳାକୁ ଦର୍ଶନ କରିକି ଚୈତ୍ର ପୂର୍ଣ୍ଣିମା, ପୂର୍ଣ୍ଣିମା ଦିନ ଆଉ। ବ୍ରତ ସାରନ୍ତି ଆଉ, ତାପରେ ବୈଶାଖ ମାସ ଆରମ୍ଭ ହୁଏ ଆଉ।
ଚୈତ୍ର ପୂର୍ଣ୍ଣିମା ଭଳି ମାଘ ପୂର୍ଣ୍ଣିମା ବି ଗୋ ଟେ ଥାଏ, ଯୋଉଟା ପୁଣ୍ୟ ସ୍ନାନ ଆଉ ଦାନର ଦିନ ବି
ହଁ ଯୋଉଟା କି ମାଘ ମାସ ଶୁକ୍ଳପକ୍ଷ ପୂର୍ଣ୍ଣିମା ତିଥିରେ ପଡେ, ଏଇଟା ହିନ୍ଦୁ ଧର୍ମରେ ବହୁତ ପବିତ୍ର ଦିନ। ଓଡିଶାରେ ଆକୁ ମାଘି ପୂର୍ଣିମା ବି କୁହନ୍ତି। ଶୀତର ଶେଷ ହୋଇଥାଏ, ଆଉ ବସନ୍ତ ଋତୁର ଆରମ୍ଭ ହେବାର ଏଇଟା ସଂଙ୍କେତ ଥାଏ।
ପୂର୍ଣ୍ଣିମାର ବି ଖାସ୍ କଥା ବି ଥାଏ, ଯେମ ପୁଣ୍ୟ ସ୍ନାନ ପରମ୍ପରା, ପୁଷ୍କରା ସ୍ନାନ ଏସବୁ ସ୍ନାନ ଥାଏ। ପୁଣ୍ୟ ସ୍ନାନ ଯେମିତି, ଗଙ୍ଗା ମାଙ୍କ ସ୍ନାନ ବିଶ୍ଵାସ ଅଛି କି, ମାଘ ପୂର୍ଣ୍ଣିମା ଦିନ ସକାଳେ ନଦୀରେ ଗଙ୍ଗା ନଦୀରେ ବୁଡ଼ ପକାଇଲେ, ସବୁ ପାପ ଧୋଇ ହୋଇଯାଏ। ଓଡ଼ିଶାରେ ଲୋକ ମହାନଦୀ, ଯେମିତି ବୈତରଣୀ ଋଷିକୁଲ୍ୟାରେ ସ୍ନାନ କରନ୍ତି ସେମିତି।
ଆଚ୍ଛା ପୁଷ୍କରା ସ୍ନା ସ୍ନାନ ବି ଥାଏ? ମାନେ ଘରେ ସ୍ନାନ କରିବା ବେଳେ ପାଣିରେ ଗଙ୍ଗା, ଯମୁନା, ସରସ୍ୱତୀଙ୍କୁ ମନେ ମନେ ଡାକେ। ସ୍ନାନ କରନ୍ତି, ଏହାକୁ ମାନସ ସ୍ନାନ ମଧ୍ୟ କୁହନ୍ତି। ଆଉ ଏଇଟା ଦାନ ଆଉ ପୁଣ୍ୟର ବି ଦିନ। ମାଘ ମାସ କୁ ଦାନ ମାସ ବୋଲି କୁହାଯାଏ। ପୂର୍ଣ୍ଣିମା ଦିନ ତିଲ ବା ଚନ୍ଦନ, ଲୁଗା, କମ୍ବଳ, ଘିଅ ଚାଉଳ ଦାନ କରିବା ବି ଶୁଭ। ଆଉ ତିଳ ଦାନ ମାନେ ତିଳ ମିଶା ପାଣିରେ ସ୍ନାନ, ଆଉ ତିଳ ଦାନ କଲେ ଯମରାଜ ସ ସନ୍ତୁଷ୍ଟ ହୁଅନ୍ତି। ଆଉ ଅନ୍ନଦାନ ଯୋଉଟା ଥାଏ ଗରିବଙ୍କୁ କ୍ଷୀରି ନହେଲେ ଭାତ ଖୁଆଇବାର ପରମ୍ପର ମଧ୍ୟ ଏଇ ମାଘ ମାସ ସରେ ରହିଛି।
ମାଘ ମାସରେ ବ୍ରତ ଉପବାସ ବି ରଖିଥାନ୍ତି ଅନେକ ଅନେକ ଲୋକ ମାଘ ମାସ ପୁରା ମାସ ଉପବାସ ରଖନ୍ତି। ଏକୁ ତାକୁ ମାଘ ମେଳା ବ୍ରତ ବି କୁହନ୍ତି, ମାଘ ପୂର୍ଣ୍ଣିମା ଦିନ ବ୍ର ତ ର ଶେଷ କରି ପାରଣ କରନ୍ତି, ମହିଳାମାନେ ବିଶେଷ କରି ବି ଏଇ ବ୍ରତ ରଖନ୍ତି।
ଆ ବସନ୍ତ ପଞ୍ଚମୀ ସହିତ ବି ମାଘ ମାସର ସମ୍ପର୍କ ରହିଛି। ଅ ଯେମିତି କିି ମାଘ ପୂର୍ଣ୍ଣିମା ବେଳକୁ ବସନ୍ତ ପଞ୍ଚମୀ ସରି ସରସ୍ଵତୀ ପୂଜା ହୋଇଥାଏ, ତେଣୁ ଏଇ ଦିନ ପିଲାମାନେ ପାଠ ପଢା ଆରମ୍ଭ କରନ୍ତି। ମାନେ କଲମ ବହି ସବୁ ବି ପୂଜା କରନ୍ତେ, ଆଉ
ପ୍ରଭୁ ଜଗନ୍ନାଥଙ୍କ ନୀତି ବି ଥାଏ। ଏମତି ପୁରୀ ମନ୍ଦିରରେ ମାଘ ପୂର୍ଣ୍ଣିମା ଦିନ ପ୍ରଭୁଙ୍କୁ ମାଘ ସ୍ନାନ କରାଯାଏ, ସ୍ଵତନ୍ତ୍ର ବିଭିନ୍ନ ବିଭିନ୍ନ ବେଶ ବି ହୁଏ। ଠାକୁରଙ୍କୁ ଗରମ ପୋଷାକ ବି ପିନ୍ଧାନ୍ତି କାରଣ ଏବେ ଟିକେ ଶୀତ ଥାଏ ନା।
ହଁ, ହଉ।
ଖାଦ୍ୟ ପରମ୍ପରା ବି ରହିଛି।
ହଁ, ଯେମିତି କିି ଖିରି, ଭାତ। ମାନେ କ୍ଷୀର ସହିତ ଚାଉଳ ଆଉ ଗୁଡ ମିଶାଇକି କ୍ଷିରି ବନେଇ ଦେବତାଙ୍କୁ ଭୋଗ ଲଗାନ୍ତି। ଆଉ ତିଳ ପିଠା ବି କରାଯାଏ। ଯୋଉଟା କିି ତିଳ ଆଉ ଗୁଡର ପିଠା ବନାନ୍ତି ଶୀତ ପାଇଁ ଅ ମାନେ ଶୀତ ଥାଏ ନା ତାକୁ ଖାଇଲେ ଦେହ ଗରମ ବି ରହେ। ଆଉ ଉପବାସ ଖାଦ୍ୟ ଯୋଉମାନେ ମାଘ ପୂର୍ଣ୍ଣିମା କରନ୍ତି। ଆ ସେମାନେ ମାଘ ମାସ ଯୋଉମାନେ ନିଷ୍ଠାର ସହିତ ପାଳନ କରନ୍ତି, ସେମାନେ ଯଦି ଉ ଉପବାସ କରନ୍ତି ତାହେଲେ ତାଙ୍କ ପାଇଁ ଫଳ ବି ଖାଇ ପାରିବେ କ୍ଷୀର ବି ପିଇ ପାରିବେ ଶାଗୁ ଦାନା ବି ଖାଇ ପାରିବେ। ଆଉ ଖିଚିଡୀ ବନେଇକି ବି ଖାଇ ପାରିବେ।
ପୂର୍ଣ୍ଣିମାରେ ଆଉ ବି କିଛି କାମ କରିବା ଉଚିତ, ଯେମିତି ସକାଳୁ ଉଠି ନଦୀରେ ବା ଘରେ ଥଣ୍ଡା ପାଣିରେ ସ୍ନାନ କରିବା। ସୂର୍ଯ୍ୟଦେବଙ୍କୁ ଅର୍ଘ୍ୟ ଦେବା। ସାମର୍ଥ୍ୟ ଅନୁସାରେ ଦାନ କରିବା, ଟଙ୍କା ନଥିଲେ ବି ମିଠା ମିଠା ଦାନ କରିଲେ ବି ଚଳିବ, ମନ୍ଦିର ଯାଇ ଯେମତି ଦୀ ପ ଜାଳିବା ଏସବୁ ଥାଏ।
ହଁ ଏମିତି କି ବିଶ୍ୱାସ ଅଛି, ଯେମି କି ମାଘ ପୂର୍ଣ୍ଣିମା ଦିନ ମରିଲେ ମୋକ୍ଷ ମିଳେ ବୋଲି ଶାସ୍ତ୍ରରେ ଲେଖା ଅଛି। ତେଣୁ ଏଇ ଦିନ ବହୁତୁ ପବିତ୍ର ବୋଲି ବି ମନାଯାଏ। ଆଉ ମାଘ ପୂର୍ଣ୍ଣିମା ମାନେ ଶୀତକୁ ବିଦାୟ ଦେଇ ବସନ୍ତ କୁ ସ୍ଵାଗ କରନ୍ତି, ଶରୀର ଆଉ ମନକୁ ଦୁଇଟା ଶୁଦ୍ଧ କରିବାର ଦିନ ଆଉ ମାଘ ପୂର୍ଣ୍ଣିମାରେ
ଅ।
ତମେ ମାଘ ପୂର୍ଣ୍ଣିମା ଦିନ ନଦୀରେ ସ୍ନାନ କରିଛୁ କି?
ନାଇଁ କରିନି, ମାଘ ବ୍ରତ ବି କରନ୍ତି ଜାଣିଛୁ କି?
ହଁ ମାଘ ଅ ମାଘ ମାସରେ ବ୍ରତ କରନ୍ତି ଯୋଉ ଅଗ୍ନି ଉତ୍ସବ।
ହଁ ହଁ ଶେଷରେ ସେଇଟା ହୁଏ। ସେ ଦେଖୁକୁଆଁରୀ ଝିଅ ମାନ ପୂଜା କରନ୍ତି। ସୂର୍ଯ୍ୟଙ୍କୁ ଉଦୟହେବା ପୂର୍ବରୁ କୁମାରୀ ଝିଅଙ୍କର ପୂଜା ହଁ ନୂଆ ଡ୍ରେସ ହଉ ଶାଢ଼ୀ ହଉ। ବସ୍ତ୍ର ପିନ୍ଧି ପୂଜା କରନ୍ତି। ତାଙ୍କର ଲଗେଇବା ଜିନିଷ ଯଉ ସଜେଇ ହେବା ଅଳତା। ଟିକିଲି ଏ ସବୁ ଜିନିଷ ନେଇ ପୂଜା ବି କରିଥାନ୍ତି।
ହଁ ସେଥ ପାଇଁ ମାଘ ପୂର ଯୋଉଦିନ ଅଗ୍ନି ଉତ୍ସବ ହୁଏ। ଅଗ୍ନି ଉତ୍ସବ ଦିନ ଅଗ୍ନି ଉତ୍ସବ ସନ୍ଧ୍ୟା ସମୟରେ ହୁଏ। ତା ପରଦିନ ପୂର୍ଣ୍ଣିମା ଯୋଉ ଦିନ ପୂର୍ଣ୍ଣିମା ସେଇଦିନ ପୂଜା କରାଯାଏ। ଅଗ୍ନି ଉତ୍ସବକୁୁ ମାନେ ପୂର୍ଣ୍ଣିମା ଦିନ ହୁଏ। ସେଇଦିନ ଅ ସନ୍ଧ୍ୟା ସମୟରେ ଅଗ୍ନି ଉତ୍ସବ ହୁଏ ତା ପରଦିନ ରାତି ତିନିଟା ରୁ ନହେଲେ ମାନେ ଏମତି ରାତି ପାହିବା ଆଗରୁ ଉଠିକି ସକାଳେ ଗାଁ ଦାଣ୍ଡ ଝାଡୁ କରାଯାଏ, ଝାଡୁ ହେଲା ପରେ ଏ ଯାଇକି ଯୋଉ ଅଗି ଅ ଉତ୍ସବ ହେଇଥାଏ। ସେଥିରେ ଯୋଉ ଅଙ୍ଗାର ସବୁ ଥାଏ। ଆ ମାନେ ତାକୁ ନେଇକି ଫୋପାଡିକି? ସେଠି ଗୋବର ପାଣିରେ ଲିପାଲିିପି କରିକି ସେଇଠି ପୂଜା କରାଯ ଯାଏ। ହଁ।
ତାପରେ କାହାଠୁ ମାନେ ସେଠି ସେ ବାଉଁଶକୁ ଛୁଇଁଲା ପରେ ଯେମିତି ଆଉ କାହାକୁ ନ ଛୁଇଁବ ସେମିତି ଗୋଟେ ପ୍ରଥା ଥାଏ। ତାପରେ ନିଜେ ସ୍ନାନ ହେଇ ନୂଆ ବସ୍ତ୍ର ପିନ୍ଧି ତାପରେ ଯାଆନ୍ତି। ସେଇ ଜାଗାକୁ ତାପରେ ପୂଜା ପୂଜୀ ତାଙ୍କର ଆରମ୍ଭ କରିଦିଅନ୍ତି।
ହଁ ସେଥିରେ ଥାଏ ମାନେ ନୂଆ ଶାଢୀ ଝିଅ ମାନେ ତ ପ୍ରାୟ ପୂଜା କରନ୍ତି। ଯେମିତି କି ନୂଆ ଶାଢୀ ନହେଲେ ନୂଆ ଡ୍ରେସ ପିନ୍ଧିକି ଉ ପୂଜା କରନ୍ତି। ଚାଲ ଯାଉଛ ଚାଲୁଛି ଯାଉଛି।
ଏସବୁ ଥାଏ ଆଉ। ହଁ ବହୁତ ପ୍ରକାର ନିୟମ ଅଛି।
ହଁ ସେଦିନ ଝିଅ ମାନେ ଉପାସ ବି କରନ୍ତି। ନା ଆମେ ଯେମିତି କିି ଫଳ ଖାଆନ୍ତି। ଆ ସେଉ ହଉ, କମଳା ହଉ ଏମତି ବିଭିନ୍ନ ପ୍ରକାର ଅଙ୍ଗୁର, ଖଜୁରୀ କୋଳି ଏଇ ସବୁ ଦେଇକି ପୂଜା କରାଯାଏ କଦଳୀ ସେଥିରେ ନଡିଆ ଭୋଗ କରାଯାଏନି। ଆମ ସାଇଡ ରେ ଯାହାବି ପରମ୍ପରା ରହିଛି ନଡିଆ ପୂଜା କରାଯାଏନି। ସୂର୍ଯ୍ୟଙ୍କୁ ଅର୍ଘ ଦେଇ ପାଣି ଢାଲିକି ପୂଜା କରାଯାଏ। ସୂର୍ଯ୍ୟ ପୂଜା ହେଇ ସାରିଲା ପରେ ଆ ତାପରେ ଯୋଉ ମାନେ ଓଷା କରିଥାନ୍ତି ମାନେ ବ୍ରତ ରଖିଥାନ୍ତି। ସେମାନେ ସେ ଭୋଗ କୁ ଖାଇଲା ପରେ ନିଜର ବ୍ରତକୁୁ ଭାଙ୍ଗନ୍ତି।
ଏମିତି ମୁଁ ତ ଆମ ଯାଇ ଥାଏକି ମଠ ବ୍ରତ କଲେ ଯେମି ପ୍ରତ୍ୟେକ ସୋମବାରରୁ ସୋମବାର ଯେମିତି ଧାନ ଫଳ ଖାଆନ୍ତିନି। ତାସହିତ ସୂର୍ଯ୍ୟ ଅସ୍ତ ହେବା ପୂର୍ବରୁ ଯେମିତି ଯ ଖା ସେଟାକୁ ସାରି ସାରିଥିବେ ଖାଇସାରିଥିବେ ରାତି ହେଲା ସତ ହେଲା ପରେ ଆଉ ଖାଇବା ବି ଠିକ ନୁହଁ ସେମିତି ନିୟମ ବି ଥାଏ।
ହଁ। ଅ ଯୋଉଟା ଯୋଉ ରୀତିନୀତି ଯୋଉ ଅ ମାନେ ଆମ ପଟେ ଯାହା ବି ରୀତିନୀତି ରହିଛି। ଆଉ ଅନ୍ୟ କୋଉ ଜାଗାରେ ବି ସେମିତି ଅଲଗା କିଛି ରୀତିନୀତି ଥାଇପାରେ। ଏଇ ସବୁ ତ ଆମ ଏରିଆରେ କରାଯାଏ ମାନେ ଆମେ ଯୋଉଠି ବସ୍ ରହୁଛୁ। ଅ ସେଇପଟେ ଆମ ସାଇଟ ରେ ତ ଏଇ ସବୁ କରାଯାଏ।
ସବୁଆଡେ ବି ସମାନ ନଥାଏ ନା କୋଉଠି କଣ ଥାଏ।
ହଁ ମାଘ ପୂର୍ଣ୍ଣିମା କୋଉ କୋଉ ଜାଗାରେ ପିଲା କର